ହ୍ୟାଲୋ।
ହ୍ୟାଲୋ ହଁ ଭାଇ ଆଉ ହଁ କଣ କରୁଛ?
କେମିତି ଅଛ? ଏଇଟା ଆଉ ମୁଁ ଭାବୁଥିଲି ତମକୁ ଟିକେ ଫୋନ କରିବି, ଆଉ ଟିକେ କଥା ହେଇଛି ମନକୁ ଟିକେ ଭଲ ଲାଗିବ ମୁଁ ତ ଏକୁଟିଆ ଏଠି ବସିଥିଲି। ଆଉ' ଯେହେତୁ ଚାକିରି, ବାକିରି କିଛି ନାହିଁ ହ। ବଟମେଟ ହଜିଯାଇଛି କି?
ଶୁଭିଲାନି ଭଲସେ କୁହ।
ମୁଁ କହିଲି କି ବ୍ୟାକଗ୍ରାଉଣ୍ଡରେ କିଛି ନଏଜ ଆସୁଛି କି?
ନଏ ତମର?
ହଁ।
ହଁ ଟିକେ ଶୁଭା ଯାଉଛି।
ହ
ହୁଁ। ଟକେ ଶୁଭା ଯାଉଚି ଅଳପ ଅଳପ ଶୁଭା ଜାଉଛି।
କଣ ଶୁଭା ଯାଉଛି।
ଆ କୋଉଠି ତମର ଏରିଆ।
ହଁ ଏରିଆ ତ ବହୁତ ଦୂରରେ ଅଛି ଆଉ ରାଜଧାନୀ ଠାରୁୁ ବହୁତ ଦୂରରେ ଅଛି। ହ
ତଥାପି।
ତଥାପି ପାଖା ପାଖି ପାଆଁଶ କିଲୋମିଟର ଦୂରରେ ଅଛି।
ହଁ ଜବ ଫବ୍ କରୁଛ ନା ନା।
ହଁ ହଁ ଜବ ଫବ ଚାଲିଛି।
ଆଚ୍ଛା। ବଢିଆ ଆଉ।
ଆଚ୍ଛା।
ଆମର ତ ଏବେ ବି ଚାଲିଛି ପଢାପଢି କମ୍ପିଟେଟିଭ ପାଇଁ ଆଉ।
ହଁ ଭଲ ବହୁତ ଭଲ ଆଉ ଖିଆପିଆ କଣ ହେଇଛି।
ଖିଆ ପିଆ ଆଜି ସେ ମାଛ ହେଇଥିଲା।
କୋଉ ମାଛ?
ମାଛ ଭାକୁର ମାଛ।
ଘରେ ସବୁ କିଏ କିଏ ଅଛନ୍ତି।
ଘରେ ଅଛନ୍ତି ସବୁ ବାପା ମା ଭାଇ ଭାଉଜ। ସବୁ ଅଛନ୍ତି।
ଆଛା ଆମର ବି ମାଛ ହେଇଥିଲା ଆମ ମେସ ରେ ଦେଇ ଦେଇକି ଯାଇଥିଲେ ଖାଇବା।
ହୁଁ ହୁଁ।
ମାଛ ହିଁ ହେଇଥିଲା।
ମେସ୍ କରିକି ନିଜେ ଅ କରିକି ରହୁଛ ବୋଧେ ନାଇ କି?
ହଁ ହ।
ଉଁ ହୁଁ କେତେ ଜଣ ରହୁଛ?
ଆଗରୁ ରହୁଥିଲୁ। ଓହୋ ଆମେ ପାଖାପାଖି ବହୁତ ଜଣ ଅଛୁ ସେ ଯୋଉ ଅର୍ଗା ନାଇଯେସ୍ନ ଯାଇଛୁ କାମରେ। ସେ ଅର୍ଗାନାଇେସନ୍ ଦେଇଛି ଆଉ ଏଠି ଆଉ କହି ହବନି ଆଉ।
ହଁ ହଁ।
ରହୁଥିଲୁ ଏଇ ପାଞ୍ଚ ଛଅ ଜଣ ଖଣ୍ଡେ ରହୁଛୁ ଆଉ।
ହୁଁ ହୁଁ।
ତଥାପି କଣ କାମ ସବୁ ଚାଲିଛି ଏଠି ପ୍ରାଇଭେଟ୍ ଜବ୍ ନାହିଁ କି?
ଏମତି ଆଉ ହଉ। ଯୋଉ ଇଏ କରୁଚ କୋଉ ଉପରେ ପ୍ରାୟ ଏସ୍, ଡି ନା ଆ କୋଉଥିରେ ପ୍ରିପାର ହଉଛ ବ୍ୟାଙ୍କ ରେ ନା କଣ?
ନା ଏଇ ଯୋଉ ଟିଚର ପାଇଁ।
ଆଚ୍ଛା ବି, ଡି ଏ, ଟି, ଡି, ବି, ଡି କରୁଛ ନା କଣ?
ହଁ ହଁ।
ବି, ଡ଼ି କରିଛ ନା କଣ?
ସରିଯାଇଛି ଖାଲି ହଁ ସେ ସବୁ ସରି ଯାଇଛି ଖାଲି ଏବେ ହଁ।
ଆନ୍ଧ୍ରା ରେ କୋଉଠି? ନାଗାର୍ଜୁନ ନା ଆନ୍ଧ୍ରା
ଜ
ଆଚ୍ଛା ପିଢ଼ି ନାଇଁ କି ସେଠି?
ହଁ ଆଚ୍ଛା ତିନିଟା।
ଆଉ ଓ, ଟି, ଟି କ୍ଲିୟର?
ହଁ ସେଇଟା କ୍ଲିୟର ହେଇଛି ଖାଲି ଏବେ ରିକ୍ରୁମେଣ୍ଟ୍ ଯୋଉ ନିଯୁକ୍ତି ଅପେକ୍ଷାରେ ଅଛୁ ଆଉ କେବେ ବାହାରିବ କଣ?
ଆଚ୍ଛା।
ହୁଁ। କାଲି କଣ ଷ୍ଟ୍ରାଇକ୍ ରେ ପିଲା ଯାଉଛନ୍ତି। ଦେଖିଆ ଯିବା ନହେଲେ ଆଉ।
ହଁ ଯାଇକି ଷ୍ଟ୍ରାଇକ୍ ରେ ବସିକି ଆ-କାମ କରିବା ନିହାତି ଦରକାର୍।
ହଁ।
ଷ୍ଟ୍ରାଇକ୍ ରେ ନ ବସିଲେ ଅନଶନ ରେ ନ ବସିଲେ କେମିତି ହବ।
ହଁ ପା ନବସିଲେ ହବନି।
ବସିବାକୁ ତ ପଡ଼ିବ ଆଉ। ହଁ ରଜରେ ଏମିତି ବୁଲାବୁଲି କରିବାକୁ ଯାଇଥିଲି ଅ ଟିକେ ଦୁବାଇ ଆଡ଼େ ପଳେଇଥି ଦୁବାଇରୁୁ ହଂକଂ ଆଉ ବ୍ୟାଙ୍କକ୍। ବୁଲିକି ପଳେଇ ଆସିଲ ଆଉ।
ଆଚ୍ଛା। ଆମେ ଏଇ ଲୋକାଲ ରେ ଯାଇଥିଲୁ। ସାଙ୍ଗ ପିଲାଙ୍କ ସହ କପିଳାସେ ତାରିଣୀ ଫାରିଣୀ ଯାଇଥିଲୁ ଘଟଗାଁ।
ଆଉ ଗାଁ ରେ ସବୁ ବୁଲାବୁଲି ହେଲା ଆଉ।
ହଁ।
ହୁଁ।
ଗାଁ ରେ ତ ଭଲ ରଜ ମଉଜ ବହୁତ୍ ଭଲରେ ଚାଲେ ଆଉ
ହଁ। କେଉଁଝର‌ ଆଡ଼େ ଭଲ ହୁଏ କଣ ସେପଟେ ଭଲ ହୁଅନ୍ତୁ। କୁହନ୍ତି ତ ମୁଁ ଯାଇନି କେବେ। ଆଉ ସେପଟେ ବର୍ଷା ପାଣି କେମିତି କଣ?
ବର୍ଷା ତ ଉଠେଇକି ଅଛି ହେଇନି କେତେବେଳେ ହବ ଠିକ୍ ନାହିଁ। ତାରେ ନିଦ ହଉନି କାହିଁକି ନା ଗରମ ହଉଚି।
ହୁଁ ହୁଁ ଏପଟେ ବି ସେଇ ଅବସ୍ଥା। ଏପଟେ ବି ସେୟା, ସେ ବର୍ଷା ତ କାହିଁ ହେଇନି ଆଜି ବୋଧେ ହେଇପାରେ। ହେଲେ ଭଲ। କାରଣ ଏପଟେ ଗାଁରେ ସବୁ ଚାଷ, ବାସ କାମ ବି ଆରମ୍ଭ ହବ ନା।
ହୁଁ। ବର୍ଷା ହେଲେ ତ ଭଲ। ଆଉ ତମର କଣ ଚାଷ, ବାସ ହୁଏ?
ହଁ ଆମର ଘରେ ସବୁ କରନ୍ତି। ସମସ୍ତେ ଏଠି ଗାଁରେ ସମସ୍ତେ କରନ୍ତି, ଆମର ଯେହେତୁ, ଯେହେତୁ ପାଣି କେବଳ ବର୍ଷା ଉପରେ ନିର୍ଭର, ସେଥିପାଇଁ ବର୍ଷକରେ ଥରେ, ଧାନ ଚାଷ ହିଁ ହୁଏ। ନହେଲେ ଆଉ' କିଛି ନାହିଁ।
କୋଉଠି ଏ, ମାନେ କୋଉ ଡିଷ୍ଟ୍ରିକ୍ଟରେ ଏରିଆ? ତମେ ଯାଉଛ?
ଆମର ପାଟି ଯାଜପୁର। ଯାସ ପରେ।
କଣ, କଣ ଚାଷ କରାଯାଏ?
ଚାଷ ଏଠି ବେସିକାଲି ସେଇତ ଧାନ ଚାଷ ହୁଏ। ନହେଲେ ଆଉ' ଅନ୍ୟ କିଛି, ମାନେ ପାଣି ଯେହେତୁ ସୁବିଧା ନାହିଁ। ସେଥିପାଇଁ ଏଠି କିଛି ହୁଏନି।
ହ, କଣ ଧାନ ଚାଷ ଟା ହୁଏ, ମତେ ଟିକେ କହିପାରିବେ? ମୁଁ ଜାଣିନି ପ୍ରୋସେସ ଟା କେମିତି କଣ, କହିପାରିବେ?
ସେ ତ ଏଇ ତ ଏଇ ସିଜିନ ରୁ, ଫାଷ୍ଟ ତଳି ପଡିବ। ତଳି ପଡିିଲେ ସେ ଉଠିବ। ପନ୍ଦର, କୋଡିଏ ଦିନ ପରେ, ବାଇଶ ଦିନ ପରେ। ଆଉ ଟିକେ ହେଇଯିବ, ଗଛ ରା। ତାପରେ ହେଇକି ବର୍ଷା, ଫର୍ଷା ତା, ହେଇଯାଇଥିବ ସବୁ କାଦୁଅ, ଫାଦୁଅ ହବ ତାପରେ ଲଗେଇବେ। ଲଗେଇକି ତା ପରେ ଏମିତି ସବୁ, ସାର, ଫାର ଦେବେ। ଆଉ' ଦେଇକି ଧୀରେ, ଧୀରେ ତା ତିନି ମାସରୁ ତିନି ମାସ ସବୁ ତାକୁ ତା ଯୋଉ, ଘାସ ଫାସ ସବୁ ସଫା କରିବେ। ତାପରେ ଏମିତି ହବ ଆଉ'।
ଆଚ୍ଛ,। ଧାନା ଟା ଯୋଉ ଧୂଆ ହୁଏ, ସେଇଟା ପୁରା ପାଣି ବୁଡିକି ରହିବ ନାଇଁ?
ହଁ, ପାଣି ଫାଷ୍ଟ ଯୋଉଦିନ ଲଗେଇବେ, ସେଦିନ ଏତେ ବୁଡିକି ରଖିବେନି, ଅଳ୍ପ ଟିକେ ରହିବ। ଆଉ ଯେତେବେଳେ ଟିକେ ଧରିବ ଚେର, ଫେର ହେଲା କିି ତା ପରେ ପାଣି ଟା ତମେ ଷ୍ଟପ କରିକି ରଖିବ।
ଆଛା ଆଛା। ଷ୍ଟପ କରିକି ରଖାହେବ ନାହିଁ?
ହଁ।
ସେ ହେଲେ, ଧାନ ପାଣିରେ ଅଧିକ ଭଲ ଫସଲ ହୁଏ। ନା କଣ?
ହଁ ଧାନ ଟା, ଧାନ ପାଇଁ ତ ଅଧିକ ପାଣି ଦରକାର ନା। ସେଇଥିପାଇଁ ପାଣି ଟା ନିହାତି, ପ୍ରଚୁର ପରିମାଣ ଦରକାର।
ଆଛା। ପ୍ରଚୁର ନହେଲେପାଣି, ମୁଁ ଜାଣିନି।
ହୁଁ, ହୁଁ। ହୁଁ।
ଏଠି ଦୂର ଯେତେ, ପାଞ୍ଚଶହ କିଲୋମିଟର ଦୂର।
ଆ ହାଃ।
ରାୟଗଡା।
ହୁଁ।
ମୁଁ କିଛି ଜାଣିନି କିଛି କଣ ହୋଇଛି? ହଁ ଘରେ ସମସ୍ତେ, ଭଲ ଅଛନ୍ତି। ଆଉ ଆପଙ୍କ ଘରେ?
ହଁ ସବୁ ଭଲ ଅଛନ୍ତି।
ଆଛା ଆଉ କିି, କି ଚାଷ ହୁଏ? ମାଛ ଚାଷ ହୁଏନି?
ମାଛ ଏଠି ତ ଯାହାର ନିଜର ଯାହାର ପୋଖରୀ ଥିବ, ସେ ସବୁ କରନ୍ତି ନହେଲେ ହଁ। ଏଠି ତ ସେମିତି କିଛି ଚାଷ ହୁଏନି, ମାଛ ଚାଷ ନିଜର ଯାହାର ଥିବ। ପର୍ସନାଲ ସେମାନେ କରନ୍ତି।
ଆଛା ମାଛ ଚାଷ କେମିତି କଣ ହୁଏ ଜଣିିଛ।
ନା ନା ସେ ତ ଆମର ଏଠି ଗାଁ ରେ ତ ଗୋଟେ ପୋଖରୀ ଅଛିଲ ସେମାନେ ମିଶିକି ସବୁ ଏ ଯେତେବେଳେ ବର୍ଷା ହବ ସେତେବେଳେ ଜାଁଆଳା ଛାଡି ଦିଅନ୍ତି। ସେ ଛାଡିଦଲା ମାନେ ସେ ତାଙ୍କର ମଝିରେ ମଝିରେ ଟିକେ ଦାନା କଣ ଦେବେ ଖାଇବା ପାଇଁ ସେ ପୁଣି ଯାଇକି ଖରା ଦିନରେ ସେ ସବୁ ଧରିକି ବିକ୍ରି କରାନ୍ତି।
ଏ ଭଳିଆ ହୁଏ ଆଉ।
ମତେ କ କ କ ଇତ କ ନା କହ
କଣ କହିଲେ।
ମାଛ ବୋଧ୍ ହୁଏ ରୋହି ଫୋହି ହୁଏ ଆଉ
ହଁ ସେ ରୋହୀ ହିଁ ପକାନ୍ତି ସବୁ ସେ ଜାଆଁଳା ଛାଡନ୍ତି। ପାଣି ଏବେ ତ ବର୍ଷା, ହେଇନି। ବର୍ଷା ଟିକେ ଅଧିକ ହେଲେ ପାଣି ଫାଣି ଟିକେ ରହିଲେ ଯାଇଁକି ହୁଏ।
ଆଛା କଙ୍କଡା ଗୁଡା ଉଠିକି ଆସନ୍ତିନି, ତମ ବିଲକୁ ଆସନ୍ତିନି କଙ୍କଡା ବିଲ କଙ୍କଡା।
ହୁଁ ଆସନ୍ତି, ସେ ବର୍ଷା ହେଲେ ସେ ଉଠି ଆସନ୍ତି ସବୁ। ଉ ବାହାରନ୍ତୁ।
ବାହାରିଲେ ତମେ ଖାଅ, ଆଣିକି ବିଲ କଙ୍କଡ଼ା।
କଣ କହିଲ?
ବିଲ କଙ୍କଡ଼ା ଖାଅ।
ହଁ ମୁଁ ଆଗେ ଖାଉଥିଲି ଏବେ ତ ଆଉ ଖାଉନି। ଆଗେ ଛୋଟ ହେଇଥିଲି ଖାଉଥିଲି ଖାଇଛି। ଆରେ ଯାଆନ୍ତି ସବୁ କାମ କରିବା ପାଇଁ ସବୁ ଧରିକି ଆଣନ୍ତି। ଆଣିକି ଆସନ୍ତି ସେ ଆଣିକି ସେ ସବୁ ଇଏ ହୁଏ, ରାନ୍ଧିକି ଦିଅନ୍ତି। ହୁଁ।
ଭାରି ଖାଇବାକୁ ଇଚ୍ଛା, ମୁଁ ତମ ଗାଁଆକୁ ଗଲେ ମତେ ଧରିକି ଦେବ।
ହଁ ନିହାତି। ଏଇ ସିଜନ ରେ ଏଇ ବର୍ଷା ସିଜନ ରେ ଅଧିକ ସବୁ ମିଳନ୍ତି, ନହେଲେ ଅଲଗା ସିଜନ ରେ ତ ମି ଳେନି
କୋଉ ମାଛ ଆଉ ବିଲରେ ଏଇ ଯୋଉ ଧାନ ଯେତେବେଳେ ମରିଯିବ ମାନେ ଶୁଖିଯିବ ପାଣି ସେତେବେଳେ ମାଛ ଥାଆନ୍ତି ତା ଭିତରେ କିଛି ଉଠି ଆସିଥାନ୍ତି।
ହଁ ସେ ଥାଆନ୍ତି ଥାଆନ୍ତି ସେ ସବୁ ଚୁନା ମାଛ ଥାଆନ୍ତି ଚେଙ୍ଗ ଥାଆନ୍ତି। ଛୋଟ ଛୋଟ ଯୋଉ କରାଣ୍ଡି ଥାଆନ୍ତି ସବୁ ସେ ସବୁ ପାଣି ଶୁଖିଯିବ ନା ହଁ ସେତେବେଳେ ସବୁ ବଛା ବଛିି ଟାଇମ ରେ ସେଇ ସମୟରେ ସବୁ ଯାଆନ୍ତି, ଯେତେବେଳେ ଯୋଉଠି ଶୁଖି ଯାଇ ସେ ସବୁ ଧରିକି ଆଣିକି ଆସନ୍ତି, ସେଟା ବହୁତ ଟେଷ୍ଟ ଲାଗେ ସେ ଦେଶୀ ମାଛ ନା। ବହୁତ ଟେଷ୍ଟ ଲାଗେ ଚୂନା ମଛଗୁଡ଼ା ହଁ। ସେଟା ଆ ଭଲ ଲାଗେ।
ଖାଇଛନ୍ତି ଆଉ କଣ?
ହୁଁ।
ଆଉ କିଛି ସମୟ ପରେ ମତେ କଲ୍ କରିବ ଆଉ। ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ବହୁତ ଶିଖିବାକୁ ମିଳିଲା।
ହଁ ତାହେଲେ ଆଉ ଗାଁକୁୁ ସେପଟେ ଘର ଅଛି ନା ମେ ମେସରେ ରହୁଛୁ ପୁରା ନାଇଁ କି?
ହଁ ମେସ୍ ରେ ରହୁଛି। ଗାଈ ତମର ଅଛନ୍ତି ନାଁ ବାଛୁରୀ ବୋଧ ହୁଏ ଅଛି। ବାଛୁରୀ ଅଛନ୍ତି ନାଇଁ।
ହଁ ବା।
ଆଚ୍ଛା ରଖିିନ ଗାଈ ଫାଇ ରଖିନ।
ଆମର ଅଛି ଗୋଟିଏଁ ଅଛି ଅଛି। ଗୋଟେ ଅଟକି ଗଲା ଏବେ ଗୋଟେ ଅଛି।
ଗୋଟେ ଅଛି ସେଠ୍
ଆଉ ଏବେ ସେ କ୍ଷୀର ଦଉଛି କେତେ ଲିଟର କ୍ଷୀର ଦଉଛି।
କ୍ଷୀର ବୋଲି ସେ ହୁଁ ନିହାତି ଗୋଟେ ଲିଟେରେ ଦି ଅଧିକ ଇଏ କରନୁ ତା ଛୁଆ ଟା ଅଛି ନା ସେ ଛୁଆ ପୁଣି ଖାଇବ।